ହାଲୋ।
ହାଲୋ।
ହଁ କୁହନ୍ତୁ।
ବେଲେ ଆପଣ ଶୋଇଲେଣି।
ନା ଟିକେ ଲେଟ ରେ ଶୋଇବୁ ଆଜି ଆଉ ଏ ଫୋନ ଫୋନ ଦେଖୁ ସବୁଦିନ ତ ଏମିତି ଫୋନ ଫୋନ ଦେଖି ରାତି ବାରଟା ହେଇଯାଉଛି ଆଉ।
ମ କାହିଁକି ଏତେ ମୋବାଇଲ ଚିପୁଛନ୍ତି।
ନାଇଁ ଆଜ୍ଞା ନିଦ ହଉନି ଆଉ ଗୋଟେ ଅଭ୍ୟାସରେ ପରିଣତ ହେଇଗଲାଣି। କଣ କହିବା ଆଉ ହଁ କୁହନ୍ତୁ।
କଣ୍ ଲାଗୁଚି ଯେ ଆପଣଙ୍କ ଭଳି ଏ ଯୋଉ ଯୁବକ ଗୋଷ୍ଠୀ କାହିଁକି ଏତେ ସମୟ ଧରି ମୋବାଇଲ୍ ଚିପିବାର କାରଣ କଣ?
ଏଟା ଗୋଟା ଆପଣ ଅଭ୍ୟାସରେ ଏଟା ଗୋଟା ପରିଣତ ହେଇଗଲାଣି ଆମର ଯେମିତି ଡେଲି କା ରୁ ଟିନ୍ ଆମେ ଉଠି ସକାଳୁ ବ୍ରସ୍ କରୁଚି ଇଏ ସେମିତି ଗୋଟେ ରୁଟିନ୍ ରେ ପରିଣତ ହେଇଗଲାଣି ଆମର। ଏ ଅଭ୍ୟାସ୍ ଟି ଛଡେଇବା ବହୁତ କଷ୍ଟ ତଥାପି ଆମେ ହଁ ତଥାପି ଆମେ ଚେଷ୍ଟା କରୁଚୁ ଏ ଅଭ୍ୟାସଟି ଛଡ଼େଇବାକୁ ଏଆ ମୁଁ ପ୍ରାୟତ ସୁ ଶୋଇପଡ଼େ ଶୋଇପଡ଼େ ନଅଟା ଦଶଟା ଭିତରେ ଶୋଇପଡ଼େ ଏଇ ଦଶ୍ ପନ୍ଦର ଦିନ ହେବ ଟିକେ ଲେଟ୍ ହଉଚି। କାହିଁକି ନା ଏସବୁ ଯୋଉ କାର୍ଯ୍ୟ ଚାଲିଚି ଏଗୁଡା ସବୁ ସେଥିପାଇଁ ଟିକେ ଲେଟ୍ ହଉଚି।
ଆଚ୍ଛା ତାହେଲେ ଆପଣ ଟିକେ ମାନେ କାର୍ଯ୍ୟରତ ଅଛନ୍ତି ବୋଲି ସେଥିପାଇଁ ଟିକେ ବେଶୀ ରାତି ଯାଙ୍କେ ଚେଉଁଚନ୍ତି କିନ୍ତୁ ମୁଁ ଦେଖନ୍ତୁ ଖାଲି ଆ ଆପଣ ନୁହନ୍ତି ଆମେ ବି ମଧ୍ୟ କିନ୍ତୁ ଏବେ ଦେଖ୍ ଖୁଚି ପ୍ରାୟ ସବୁ ଯୁବ ଗୋଷ୍ଠୀ ଏବେ ଖାଲି ମୋବାଇଲ୍ ଦ୍ଵାରା ବେଶୀ ନିଜକୁ ନିୟୋଜିତ ରଖୁଚନ୍ତି ପାଠ କମ୍ ମୋବାଇଲ୍ ବେଶୀ ତାପରେ ଖାଲି ଦିନ ରାତି ଚବିଶି ଘଣ୍ଟା ସେଇ ମୋବାଇଲ୍ ଦେଖିକି ନିଜର ଦିନ ଓ ଅବହିତ କରୁଚନ୍ତି ତ
ଛନ୍ତି।
ହଁ ତ ଆପଣ ମାନେ ଏଇସବୁ ବିଷୟରେ କଣ ମାନେ କିଛି ଜାଣିଚନ୍ତି ନା ଜାଣି ନାହାନ୍ତି?
ନା ନା ମୁଁ କହି ମୋ କହିବା କଥା ଆପଣ ଶୁଣନ୍ତୁ ଆଜିକାର ସମାଜର ପିଲାମାନେ ଏଇସବୁ ଯୋଉ ଛୋଟ ଛୋଟ ଛୁଆମାନେ ଚାରି ପାଞ୍ଚ ବର୍ଷ ଛୁଆ ମାଆ ମାନେ ସବୁ ଯୋଉ ଆଦତ୍ ଲଗେଇ ଦଉଚନ୍ତି ସବୁ ଫୋନ୍ ଦେଖିକି ଖାଇବାର ଏଇଟା ଆଜ୍ଞା ଭୁଲ୍ କଥା।
ହୁଁ।
ଛୁଆଟି ଯଦି ଛ ଚାରି ବର୍ଷ କିମ୍ବା ତିନି ବର୍ଷରୁ ସେ ଫୋନ୍ ଟିକୁ ଦେଖି ଦେଖି ଦେଖି ଦେଖି ଆସିବ ଫୋନ୍ ବିଷୟରେ ସେ ସବୁ ଜାଣିଦେବ ଯେମିତି ଟିକେ ବଡ଼ ହବ ସେମାନେ ସେ ଫୋନ୍ ଟିର ତାର ଆଦତ୍ ରେ ପରିଣତ ହେଇଯାଉଚି ଆଜିକା ଡେଟ୍ ରେ ମୋର
ଆଦତ୍ ତ ଗୋଟେ ଅଲଗା କଥା ଯଦି ଦେଖନ୍ତୁ ଆମେ ଯେତେବେଳେ ଆମେ ମୋବାଇଲ ଲୁଚାକୁ ସେ ଯଉ ତାର ପରଦାକୁ ଆମେ ବାରମ୍ବାର ଦେଖୁଚେ ତାର ଦେରୁ ଯଉ ମାନେ କଣ ଉଜ୍ଜଳମୟ ଯଉ ରଶ୍ମି ସବୁ ଆସୁଚି ଆମ ଆଖିରେ ପଡିକି ସେଗୁଡିକ ଆଖିକୁ ଖରାପ କରିବାକୁ ବସିଲାଣି। ତ ଲୋକ ପ୍ରାୟତ ଲୋକ ଅନ୍ଧ ବି ହେଇଗଲାଣି ଆ ଜାଣିଥିବ ଆମ ଗ୍ରାମରେ ଏକ ଅ ପିଲା ଯିଏକି ଅନ୍ଧ ହେଇକି ବସିଚି କେବଳ ବା ମାନେ ଅତି ମାତ୍ରାରେ ମୋବାଇଲ୍ ବ୍ୟବହାର ଦର
ନିଯୁମ୍ ନା ଶୁଣୁ ନାହାନ୍ତି।
ହଁ ଶୁଭୁଚି କୁହନ୍ତୁ।
ହିଲି ଆମ ଗ୍ରାମରେ ଜଣେ ମୋବାଇଲ ବାରମ୍ବାର ଚିପିବା ଦ୍ଵାରା ତାଙ୍କ ଆଖି ଅନ୍ଧ ହେଇଯାଇଚନ୍ତି ଜାଣିଛନ୍ତି ନା ଜାଣିନାହାନ୍ତି?
ହଁ ସେ ଆମ ସେପଟ ସେପଟ ଏରିଆରେ ଜଣେ ସେ ଅନ୍ଧ ହେଇଯାଇଛି ଏମିତି ଫୋନ୍ ଫୋନ୍ ଦେଖଗକି ନାଇଁ ତାଙ୍କର ସେଇଟା ଆପଣ ଯଉ କଥାଟା କହୁଚନ୍ତି ଆପଣ ସେଟା ଭୁଲ୍ ଇନଫର୍ମେସନ୍ ପାଇଚନ୍ତି। ସେଟା ତାଙ୍କର ବଂଶାନୁଗତ ରୋଗ ଗୁଡ଼ା ତାଙ୍କର ଅଛି ସେଟା। ପିଢିକି ପିଢ଼ି ସେଟା ଚାଲିବାରେ ଲାଗିଚି।
ଶୁଣନ୍ତୁ ବଂଶାନୁଗତ ତ ରୋଗ ଆମେ ମାନୁଚୁ କିନ୍ତୁ ବଂଶ ବଂଶାନୁକ୍ରମ ସହିତ ଆମର ଯଉଁ ବାରମ୍ବାର ଯଉ କ ଜିନିଷ ଟା ଆମ ଆଖି ଉପରେ ପ୍ରଭାବ ପକେଇବ ତ ଯେତିକି ହେଇନଥିବ ସେ ତ ଅଧିକ ହେଇ ହେଇ ହେଇ ସେଟା ହେଇଚି। ତ ଆମେ ନିଜକୁ ଟିକେ ସଚେତନତା ରଖିଆ କଥା।
ହଁ ଆପଣଙ୍କ କହିବା ଗଡ ଅର୍ଥ ହେଲା ଆମେ ଯେତିକିଟା ଆବଶ୍ୟକ ସେତିକିଟା ଫୋନ୍ ଚଲେଇବା।
ହୁଁ।
ଫୋନ୍ ଟିକୁ ମଧ୍ୟ ଆବଶ୍ୟକତା ସହିତ ବ୍ୟବହାର କରିବା।
ଏଇ ଯୋଉ ପିଲାମାନଙ୍କୁ ସବୁ ଯୋଉ ଖାଇଲା ବେଳେ ଯେଉଁ ଫୋନ୍ ଦେଖଉଛନ୍ତି। କଣ ପିଲାମାନେ ଫୋନ୍ ନ ଦେଖିଲେ ଖାଇବେନି।
ମା ମାନଙ୍କର ସେଟା ହଉଛି। ମା ମାନଙ୍କର ମାନେ ମୁ ମୁର୍ଖାମିର ପରିଚୟ ଆଗ କାଳରେ କଣ ମୋବାଇଲ ଥିଲା ପୁଣି ମା ମାନେ ପିଲାମାନଙ୍କୁ ଖାଦ୍ୟ ଖଉଥିଲେ ନା ନାଇଁ
ଆମେ ଆମେ ଆଜି ପିଲାଟିକୁ ଫୋନ୍ ଦେଖିକି ଖୁଆଇଦେଲେ କାଲି ଫୋନ୍ ଦେଖିକି ଖୁଆଇଦେଲେ ତା ପରଦିନ ଫୋନ୍ ଦେଖିକି ଖୁଆଇଲେ ତା ପରଦିନ ସେ ପିଲାଟାକୁ ଯଦି ଫୋନ ନ ଦେଖେଇବା ଯଦି ଆମ ଫୋନରେ ଚାର୍ଜ ନଥିବ ସେଦିନ ପିଲାଟି ଖାଇବନି ଆମ ଆପଣ ଜାଣିଛନ୍ତ ନା ପୁଣି ଯଦି ମୋର ସୁଇଚ୍ ଅଫ୍ ହେଇଯାଇଥିବ ପିଲାଟି ଖାଇବନି। ସେ ଫୋନ୍ ହିଁ ଖୋଜିବ ଫୋନ୍ ଦେଖିଲେ ଯାଇ ଖାଇବ ଏଇଟା ଗୋଟେ ଅଭ୍ୟାସରେ ତାର ପରିଣତ ହେଇଯିବ।
ଦେଖନ୍ତୁ। ହୁଁ ସେଇଟା ତ ମା ମାନେ ବୁଝିବା କଥା କି କା ଆଗ କାଳରେ ତ ଫୋନ ନଥିଲା ପିଲାମାନେ ପୁଣି ଖାଉଥିଲେ ନା ଖାଉନଥିଲେ ଖାଉଥିଲେ ମା ମାନେ ଜହ୍ନ ଦେଖ ଦେଖେଇ ତାରା ଦେଖେଇ ପଶୁ ପକ୍ଷୀ ଦେଖେଇ ଆମକୁ ଖାଦ୍ୟ ଖଉ ଥି
ହଁ ବିଭିନ୍ନ ପ୍ରକାର ମଧ୍ୟ ଗପ କୁହଇ
ହୁଁ ସେଇ ସବୁ ଜିନିଷ ହଉଛି କଣ କହିଲ ପିଲାମାନେ ଗପ ଦ୍ଵାରା କିଛି ଶିଖିବେ ଆଉ ମାନେ ଧର ଜହ୍ନ ହଉ ଜହ୍ନ ବିଷୟରେ କିଛି ଜାଣିବେ ତାରା ବିଷୟରେ କିଛି ଜାଣିବେ। ଏଇଭଳି ଭାବରେ ପିଲାମାନେ ଶିକ୍ଷା ପାଉଥିଲେ ଏବେ କିନ୍ତୁ ସେ ଯୋଉ ମୋବାଇଲ ଦ୍ଵାରା ପିଲାମାନେ କଣ ଖାଲି ସେ ଯୋଉ ନାଚ ଗୀତ ମାନେ ଖରାପ ଜିନିଷ ଏଇଗୁଡା ସବୁ ଦେଖୁଛନ୍ତି ତ ପିଲାମାନେ କିଛି ଭଲ ଶିକ୍ଷା ପାଉନାହାନ୍ତି।
ହଁ ଅ। କେବଳ ସେଇ ଯେଉଁ ରିଲସ ଫିଲ୍ସ ଭଲ ମନ୍ଦ ସବୁ ଦେଖୁଛନ୍ତି ସେ ସବୁ ଆଟ୍ରାକ୍ଟ ସେ ସେହିଭଳି ସେ ବନେଇବାରେ ବି ମଧ୍ୟ ଲାଗିଛନ୍ତି।
ହଁ ପିଲାମାନେ ନିଜକୁ ସେଇଭଳି ଢାଞ୍ଚରେ ବଢେଇଛନ୍ତି।
ଜିନିଷ ଆମେ ଧର ଇନଷ୍ଟାଗ୍ରାମ କଥା ମୁଁ ଆପଣଙ୍କୁ କହୁଛନ୍ତି। ଆମେ ଇନଷ୍ଟାଗ୍ରାମ ରେ ଧର ଆମେ ଗୋଟେ ରିଲ ପ୍ରତି ଆଟ୍ରାକ୍ଟ ହେଇଗଲେ ସେଇଭଳି ଆମ ରିଲସ ରିଲ୍ସ ଚାଲିବ ସେଇଭଳିଆ ଚାଲିବ ସେଇଭଳିଆ ଚାଲିବ। ତ ବୁଝିପାରୁଛନ୍ତି ଆପଣ ଧର ଆମେ ନେଚର ଉ ଉପରେ ଗୋଟେ ମାନେ ଦେଖିଲେ। ଗୋଟେ ଭିଡିଓଟେ। କିମ୍ବା କୋଉ ପଶୁ ପଶୁ ପକ୍ଷୀ ଉପରେ ଦେଖିଲେ। କିମ୍ବା କୋଉ କାର୍ଟୁନ ଉପରେ ଦେଖିଲେ। ସେଇ କାର୍ଟୁନ କାର୍ଟୁନ ଉପରେ ଆମର ଆସିବ। ତାରି ଉପରେ ଆମକୁ ଆଟ୍ରାକ୍ କରିବ ଇନ୍‌ଷ୍ଟାଗ୍ରାମ୍। କାହିଁକି ନା ଡିଭାଇସ୍‌ ଜାଣି ପାରୁଛି ନା ଏଇ ପିଲାଟା କଉଥିରେ ଆଟ୍ରାକ୍ଟ ହୋଉଛି ଭଲ ମନ୍ଦ।
ଦେଖନ୍ତୁ ଆମେ ସିନା କହୁଛୁ। ଆମର ଏ ଯୋଉ ଡାଟାଟି ଚାଲୁ ରହୁଚି। ଡାଟା ଚାଲିବା ଦ୍ଵାରା ଆମେ ଯୋଉ ଯୋଉ ସବୁ କଥା ହୋଉଚେ ସେ ଆମର ସବୁ କଥା କୁ ସେ ଧରି ରଖୁ ବୁଝୁଛନ୍ତି ତ ସେ ସେଇଭଳି ଭାବରେ ସବୁ ଜିନିଷ ଆମ ଆଗରେ ମାନେ ଦର୍ଶଉଚି। ଯାହା ଫଳରେ ଆମେ ଆମେ କଣ ସେଇ ଜିନିଷ ଉପରେ ସେଇ ଜିନିଷକୁ ଦେଖିବାରେ ଚାଲିଚି। ତ ଆମର ସେଇ ମାନେ କଣ ଆମର ସେଇ ପରିସ୍ଥିତି ଅନୁଯାୟୀ ସେ ଆମକୁ ଦେଖଉଚି। ତ ଆମେ ତା ଆଡକୁ ସ୍ଵାଭାବିକ ଭାବେ ତା ଆଡକୁ କଣ ଆକର୍ଷିତ ହୋଉଚେ।
ହଁ।
ଦିଆ ହୋଉଚି କଥା ଆଉ ମୋବାଇଲ୍ ଦ୍ଵାରା ତ ଏଇନା ସବୁ ପିଲା ନଷ୍ଟ ହବାକୁ ଧୀରେ ଧୀରେ ଲାଗିଲେଣି।
ହଁ ଆଉ ଆପଣଙ୍କ ବାଡିରେ କଣ ପରିବା ଫରିବା ସବୁ ଭଲ ମନ୍ଦ ଲଗେଇଛନ୍ତି ଆପଣ?
ବାଡ଼ିରେ ତ ଲଗେଇଚୁ ଶାଗ ଲଗେଇଚୁ ଆଉ ଭେଣ୍ଡି ଲଗେଇ ଥିଲୁ ଯେ ତ ଆମ ଘର ପାଖରେ ଗୋଟେ ଗାଈ ସିଏ ବାରକୁ ଧସେଇ ଆଉ ଟିକେ ଆସିକି ସବୁ ଭେଣ୍ଡି, କାକୁଡି ଏଇଗୁଡା ସବୁ ଖାଇ ଦେଇଛି। ତ ଭାରି କଷ୍ଟ ଲାଗୁଚି ଏତେ ପରିଶ୍ରମ କରିକି ବି କିଛି କିଛି ମୂଲ୍ୟ ରହିଲାନି ଆଉ କଣ କରିବା?
ଏତେ ପରିଶ୍ରମ କଲେ ସବୁ ବୃଥାରେ ଗଲା। ଆପଣ ଟିକେ ତାକୁ ତଦାରଖ କରିବେ ନା ଆପଣ ଆଉ।
ଯତ୍ନ ତ ନେଇଥିଲୁ କିନ୍ତୁ ରାତି ବେଳା ରାତି ବେଳା ଆସିକି କେତେବେଳେ ଇଏ କରିଦେଇଛନ୍ତି ଆଉ ସବୁ ରାତି ତ ଅନିଦ୍ରା ହେଇକି ଆମେ ଦେଖିପାରିବୁନି ନା। ଆଉ କଣ କରିବୁ ଏଇଆ ଆଉ।
ଆପଣ ଠିକ୍ କଥା କହୁଛନ୍ତି ଏଇ ଯୋଉ ଭୁଲ୍ ଡିସି ଯୋଉ ପଶୁଟି ଖାଇଲା ଏ ପଶୁ ମାଲିକର ଭୁଲ୍ ପଶିଟୁ ପଶୁ ଟିକି ନେଇ ପଶୁକୁ ଟିକି ନେଇ ଯେହେତୁ ଆମେ ପଶୁ ପାଳନ କରୁଚେ କିମ୍ବା ଭଲ ମନ୍ଦ ସବୁ ପାଳନ କରୁଚି। ସେ ଘରକୁ ନ ଆସିଲେ ଆମକୁ ଆଜ୍ଞା ନିଦ ହବନି କିନ୍ତି ସେ ମାଲିକ ଟାକୁ ନିଦ ହେଲା ଯେ ଶୋଇ ପଇଲା ମାଲିକଟି ର ଭୁଲ୍ ମାଲିକଟି ଆଜି ପଶୁଟିକୁ ଖୋଜି ନେବା କଥା।
ଦେଖନ୍ତୁ ଏବେକା ମାଲିକ ତ ମାନେ ପୁରା ସ୍ଵାର୍ଥ ଲଗେଇଛି। ଆମେ ଗା ରାତିରେ ଛାଡିଦେଲେ ସେମାନେ ଗାଈ ଖାଇଦେବେ। ନା କଣ ଗାଈ ଗୋରୁ କଥା ସେ କଣ ଯା ମଣିଷ ହେଇଛନ୍ତି ଜାଣିଛନ୍ କିନ୍ତୁ ସେମାନେ ଜାଣି ଶୁଣିକି ଛାଡୁଛନ୍ତି।
ନାଇଁ ଏଇଟା ଭୁଲ୍ କଥା ସେ ଗାଈର କିଛି ଦୋଷ ନାହିଁ। ସବୁ ଭୁଲ୍ ହୋଉଛି ସେ ମାଲିକର। ହଁ ନାଇଁ ସେ ଯୋଉ
ତାଙ୍କର ଜ୍ଞାନ ନାହିଁ କିନ୍ତୁ ମଣିଷଙ୍କର ତ ଜ୍ଞାନ ଅଛି ନା ନାଇଁ।
ହଁ ମଣିଷ ଯୋଉ କାମଟି କରେ ବୁଦ୍ଧି ବିଚାରୀ କରେ। ଯଦି ମଣିଷ ଆଜିକା ଡେଟ୍ ରେ ପଶୁ ସହିତ ମଣିଷ ସମାନ ହେବାର ଲାଗିଲାଣି। ଯଦି ଜଣେ ଗୋଟେ ପଶୁ ବି ବୁଦ୍ଧି ବିଚାରି କାମ କରୁଛି ମଣିଷ କରୁନି। ମଣିଷ ମ ମ
ପଶୁତ୍ୱରେ ମନୁଷ୍ୟତ ଆସିଗଲାଣି ମନୁଷ୍ୟତାର ପସୁତ୍ୱ ଆସିଗଲାଣି।
ହଁ ହଁ। ପ୍ରତ୍ୟେକ ପ୍ରତ୍ୟେକ କ୍ଷେତ୍ରରେ ମଣିଷ ଆଉ ବୁଦ୍ଧି ବିଚାରି କାମ କରୁନି।
ସବୁ ମଣିଷ ତ ଛାଡ଼ ଏଇ ଯୋଉ ଆଗେ ଦେଖିବ ଯୋଉ ଲୋକମାନେ କେମିତି ଉ ଧର ଜଣଙ୍କର ପନିପରିବା ଲଗେଇଛନ୍ତି ଲୋକମାନେ ଆସି ସାହାଯ୍ୟ କରିଦିଅନ୍ତି ବାଡ ବୁଝି ଦିଅନ୍ତି କିନ୍ତୁ ଏବେ ବ୍ଲକ୍ ଲକ୍ଷ୍ୟ କରିବ ସିଏ ତ ଗଛ ଲଗେଇଛି ମୁଁ ଗାଈ ଟିକେ ଛାଡ଼ିଦିଏ। କି ମୁଁ ଭାଙ୍ଗିଦିଏ ରାତି ଅଧରେ କେହି କେହି ଆସିବି ବାର ବି ଭାଙ୍ଗି ଦଉଛନ୍ତୀ। ତ ଏଇଭଳି କାର୍ଯ୍ୟକଳାପ ସବୁ ଲୋକ ମାନେ କରୁଛନ୍ତି ହିଂସା ଭାବରେ। ଏଇ ସବୁ ଜିନିଷ କରୁଛନ୍ତି।
ହଁ ଆଜିକା ସମାଜରେ ତ ଲୋକ ନିଜ ନିଜ ଭିତରେ କଳିହଳ ସୃଷ୍ଟି କରୁଛନ୍ତି ଏବଂ ହିଂସା ବାଦ ଏସବୁ ଲାଗି ରହିଛି ଏହା କରିବା ଦ୍ୱାରା ଲୋକମାନଙ୍କର ହିଁ କ୍ଷତି ହେଉଛି ଲୋକମାନେ ଜାଣିପାରୁନାହାଁନ୍ତି। ଆମେ ଯେହେତୁ ସମାଜରେ ମିଶି ମିଳିମିଶି କି ବସବାସ୍ କରୁଛନ୍ତି ନିଜେ ନିଜେ ଭିତରେ ସାହାଯ୍ୟ କରିବା ନିଜ ନିଜକୁ ସାହାଯ୍ୟ କରିବା। ନିଜ ଭଲ ମନ୍ଦରେ ସମସ୍ତଙ୍କ ଭଲ ମନ୍ଦିରେ ଠିଆ ହେବା ନି ଆମେ ଠିଆ ହେବା ତାଙ୍କ ଭଲ ମନ୍ଦରେ ସିଏ ଆମ ଭଲ ମନ୍ଦରେ ଠିଆ ହେବେ। ଯେମିତି ନିଜ ନିଜ ନିଜ ନିଜ ଭିତରେ ମିଶିକି ଚଳିବା।
ଦେଖନ୍ତୁ ଯୋଉ ଲୋକ ଯେତେ ମାର୍ଜିତ ସେ ତାର ସେଇଭଳି ଭାବରେ କଥାବାର୍ତ୍ତା ତାର ଚିନ୍ତାଧାରା ତାର ସେଇଭଳି ରଖିବ। ତ ଯୋଉ ଯେତେ ମୂର୍ଖ ବା ଯେତେ ତାର ଚିନ୍ତାଧାରା ନିଚ ସେ ସେଇଭଳି ଚିନ୍ତା ଧାରା ରଖିବ ଯେମିତି କି ଗାଈ ଛାଡିଦବା
ହଁ ଏଇଟା ଆପଣ ଠିକ୍ କହିଲେ ଯିଏ ଯେଉଁ ଭଳିଆ ସଂସ୍କାର ପାଇଛି ସେଇଟା ବି ଗୋଟେ ଠିକ କଥା। ଯିଏ ଯଉଭଳିଆ ପରିବେଶରେ ଚଳିଛି ସେଟା ବି ଗୋଟେ ମୁଖ୍ୟତଃ କାରଣ।
ହୁଁ ଏଇଭଳି ଭାବରେ ଲୋ ଲୋକଙ୍କର ଏଇଭଳି କାର୍ଯ୍ୟକଳାପ ଏଇନା ଭାରି ନିଜକୁ ବି
ର ଶୁଣନ୍ତୁ ଆପଣ ଗୋଟେ ପିଲାଟିର ଚାରି ବର୍ଷର ପିଲାଟି ତା ମୁଣ୍ଡରେ ସବୁବେଳେ ଏ ଭଲ ମନ୍ଦ କଥା ସବୁ ଭରିବେ। ଏଟା ଭରିବେ ସେଟା ଭରିବେ ସିଏ ଅଟୋମେଟିକ୍ ବଡ ହେଲେ ସବୁ ଏଇ ସବୁ ବାଟରେ ଯିବ ନା ନାହିଁ ଆପଣ ମତେ ନିଜେ କହୁନାହାନ୍ତି।
ହୁଁ ଯେ ଭଳି ଶିକ୍ଷା ସେଇଭଳି ବ୍ୟବହାର।
ହଁ ଠିକ କଥା ହଉ ହଉ ଆଜ୍ଞା ସମୟ ହେଇଗଲାଣି।
ଆଜ୍ଞା ରହୁଛି ଶୁଭରାତ୍ରି।
ଆଜ୍ଞା ଶୁଭରାତ୍ରି।